ହଁ ମୁଁ କହିଲି ମୋର ଗୋଟେ ଫୋନ୍ ଆସିଥିଲା ତ ମୁଁ କାଟି ଦେଇଥିଲି ସେଥିପାଇଁ ଆଉ ଥରେ ଫୋନ୍ କଲି।
ହୁଁ କୁହନ୍
ହଁ ମୁଁ ସେୟା କୋହୁଥିଲି ଯେ କି ଗଙ୍ଗଶିଉଳି ପତ୍ର ତା ଧେରେ ଏ ଦିଟା ଖଣ୍ଡେ ଗୋଲ ମରି ଚ ଅ ପକେଇକି ବାଟି ଦେବେ ଅଦା ଟିକେ। ପକେଇକି ବାଟି ଦେବେ ତାକୁ ପିଇବାକୁ ଦେବେ ଆପଣଙ୍କ ପୁଅକୁ। ସକାଳୁ ସକାଳେ ତିନି ଦିନ ଯାକ ସକାଳୁ ଖାଲି ପେଟରେ ପିଇବାକୁ ଦେବେ।
ଅଦା ବି ମିଶା ହବ।
ହଁ ଅଦା ଟିକେ ପକେଇଦେବେ ତୁଳସୀ ପତ୍ର ବି ପକେଇ ପାରିବେ ଆହୁରି ଭଲ। ସବୁ ଆମେ ପକେଇ ଦଉ। ବାଟି ଦେଇକି ଦଉ ଆଉ ପିିଇଲା ପରେ ଦେଖିବେ ତାଙ୍କର ଯୋଉ ଭିତରେ ଯୋଉ ଜ ରଟା ରହୁଚି ଥଣ୍ଡା ରହୁଚି ସେ ଛାଡ଼ିବ। ତାପରେ ତୁଳସୀ ବଣ ଯେମିତି ହେଲେ ଏଥରକ କରନ୍ତୁ ବର୍ଷା ଦିନ ରହୁଚି ଏଟା ଯେମିତି ହେଲେ ବାରିରେ ଚାରିଆଡ଼େ ଛିଞ୍ଚି ଦିଅନ୍ତୁ ସେ ମନକୁ ହେଇଯିବ ତୁଳସୀ।
ହୁଁ।
ଉଁ ଛୋଟ ଛୋଟ ଖାଲି ଗୋଟେ ପୋତଲ ଠିପିରେ ନହେଲେ ମାଟି ଖୋଲି ଖୋଳି ଦେଇକି ତା ଧେରେ ଉଁ ଯୋଉ ମଞ୍ଜି ପକେଇକି ବ ମାଟି ଘୋଡ଼େଇ ଦିଅନ୍ତୁ। ଖୁବ ସୁନ୍ଦର ତୁଳସୀବଣ ହେଇ ଯିବ ଗୋଟେ ଧାଡ଼ିରେ ଲଗାନ୍ତୁ ଯେପରି କି ଦେଖିବାକୁ ସୁନ୍ଦର ଲାଗିବ। ଯେମତି କିି ଆମର ସେ ଯୋଉ ମାମୁଁ ଆସୁଥିଲେ ଗୋଲିଆ ମାମୁଁ ସେ ଚୋଉରା ଚାରିିକଡ଼ କରିଥିଲେ।
ହଁ ହଁ।
ହଁ।
ଆଉ ସେମତି କରିବି ଆଉ।
ହୁଁ ହୁଁ ନିଶ୍ଚିନ୍ତ।
ଏବେ ତ ତୁଳ ତୁଳସୀ ମଞ୍ଜି ପକେଇଚୁ ଏବେ।
ତୁଳସୀ ମଞ୍ଜି ମୁଁ ଦେଇଥିଲି ଆପଣଙ୍କର ବୋହୁ ପକେଇଥିବେ। ତୁଳସୀ ମଞ୍ଜି ଆଉ ହଁ ଦୟଣା ମଞ୍ଜି ଆଣିଥିଲେ କି ତାଙ୍କୁ ପଚାରିଲେ। ଦୟଣାର ମଞ୍ଜି ଆଣିଥିଲେ?
ହଁ।
ଆଉ ଗୋଟେ ସେଇ ଯୋଉ ଛୋଟ ଛୋଟ ଅଶୋକ ଫୁଲ ଆସୁନି?
ଅଶୋକ ହଁ।
ସେଇ ଗଛ ଆଣିବା ଦିନ ହଁ ହଁ ସେଇ ଗ ଛ ଆଣିକି ଯଦି ଲଗାନ୍ତେ ଭଲ ହନ୍ତା। କାଗଜ ଫୁଲଟା ଏନା ପୁରା ବର୍ଷକ ବାର ମାସ ଫୁଲ ଦୋଉଚି କେବଳ ବର୍ଷା ଦିନ ଫୁଲ ଦବନି ବାକି ସବୁ ସମୟରେ ଫୁଲ ଦବ କାଗଜ ଫୁଲ ଆଣିକି ଲଗେଇ ପାରିବେ। ଏ ଏସବୁ ଛୋଟ ଛୋଟ ଗ ଗଛ ସବୁ ଲଗେଇକି ଘରଟିକୁ ସୁନ୍ଦର କରନ୍ତୁ। ଘରେ ଯେତେ ସଜେଇବେ ସଜାନ୍ତୁ।
ବଢ଼ିଆ କଥା ସବୁ କହିଲେ। ଆପଣଙ୍କ କଥା ଶୁଣିଲା ଅଳୁ ବହୁତ ଭଲ ଲାଗୁଛି।
ଆଚ୍ଛା ଆଉ ରାତି କିି କଣ ଖାଇବାକୁ ହେଇଚି?
ରାତିରେ ରୁଟି ହବ ଆଉ ରୁଟି ଆଉ କଣ ଗୋଟେ ତରକାରୀ ଆଉ ରୁଟି ନହେଲେ ଭଜା ଏମତି।
ହଉ ତାହେଲେ ଆମେ ତ ଏବେ କଟକ ଯିବାକୁ ବାହାରିଛୁ ଆଉ ବାଟରୁ କୋଉଠୁ ଖାଇବା କିଣି ନେଇଯି ବୁ ଆଉ ଆଉ କରିବାକୁ ସମୟ ହବ ନାହିଁ ଆଉ ମତେ ଟି ଟିକେ ବୁଝିକି କହିବେ କି ଯେହେତୁ ଆପଣଙ୍କ ନମ୍ବର ଅଛି ଅଁ ଯୋଉ ଗ୍ୟାସ୍ ଦୋକାନରେ। ଏଜେନ୍ସୀ ରେ ଦିଆ ହେଇଚି ଆଁ ଟିକେ ଫୋନ କରିକି ବୁଝି କହନ୍ତି ଯେ କି ଏବେ କାଳେ ଗ୍ୟାସ ଉପରୁ କଟକଣା ଉଠି ଯାଇଛି ଆଉ ପନ୍ଦର ଦିନରେ ଥରେ ଲେଖା ଗ୍ୟାସ୍ ମିଳିପାରିବ ବ
ହଁ ଠିକ ଅଛି ଠିକ ଅ
ଆଚ୍ଛା ମତେ ଟିକେ ବୁଝିକି ଏଇଟା କୁହନ୍ତୁ ଉଠି ସତରେ ଉଠିଛି କି ନାହିଁ। କାହିଁକି ନା ମୋର ଗ୍ୟାସ ବି ସରିବା ଉପରେ ଅଛି।
ହଁ ହଁ। ହଁ ଠିକ ଅଛି ଏ କଥା ଟା ବୁଝିକି ମୁଁ କହିବି।
ହଁ ମତେ କାଲି ଜଣେ କହିଲେ କଟକଣା ଉଠି ଯାଇଛି, ତାପରେ ଏବେ ଯୋଉ ନୂଆ କା କାର୍ଡ ମିଳୁଛି, ସମସ୍ତେ ଆଣୁଛନ୍ତି, ଆପଣ ଜାଣିଛନ୍ତି ରାସନ କାର୍ଡ଼
ହଁ।
ନୂଆ କାର୍ଡ ମିଳୁଛି ଆପଣଙ୍କର ନୂଆ ଆସିଲାଣି।
ନାଇଁ ଆସିନି, ସେ କାଲି ସୋମବାର ଅଛି ଦେବେ ବୋଲି କହୁଥିଲି। ସେଥିପାଇଁ ତ ମୁଁ କଟକ ଯାଇପାରି
ଆଚ୍ଛା ହଉ, ତାହେଲେ ଠିକ ଅଛି ଆପଣ ସୋମବାର ଦିନ କାର୍ଡ ଆଣନ୍ତୁ। କିନ୍ତୁ ବୁଧବାର ଦିନ ନିଶ୍ଚିନ୍ତ ଭାବରେ ଆସିବେ ଯେହେତୁ ଆପଣଙ୍କ ଦାନ୍ତଟା ଆହୁରି ଦେଖେଇବାର ଅଛି।
ହଁ। ଗାଲ ଫୁଲି ଯାଇଛି। ସେ ଯୋଉ ଦାନ୍ତଟା ଲଗେଇଥିଲେ ସେ ଦାନ୍ତ ଫିଲିଙ୍ଗ କରିଥିଲେ ସେଇଟା ଟିକେ ଛାଡି ଛାଡି ଯାଉଛି।
ସେ ଛାଡୁଛି କିଛି କଥା ନାହିଁ। ଯୋଉଟା ଆପଣଙ୍କର ଆର ସାଇଡ ଗାଲ ଫୁଲିଛି ନା ଯୋଉ ଗୋଟାକ ହେଇଛି ସେଇଗୋଟାକ ଫୁଲିଛି?
ଯୋଉଟା ହେଇଛି ସେଇପଟ ସାଇଡ୍ ଟା।
ଏ କାହିଁକି ଫୁଲିଛି ଥଣ୍ଡା ହେଇଯାଇଛି କି?
ଥଣ୍ଡା ହେଇଛି।
ଆଉ ତାହେଲେ ଗୋଟେ କାମ କରନ୍ତୁ। ଆପଣ ଯୋଉ ଅଦା, ଅଦାକୁ ଟିକେ ଫୁଟେଇ ଦେଇକି କାଢା କରିକି ପିଇଦିଅନ୍ତୁ।
କାଢ଼ା ପିଇଛି ପା।
ଢ଼ା ଯଦି ପିଇଛନ୍ତି ସକାଳୁ ଯୋଉ ବର୍ତ୍ତମାନ ବି ତୁଳସୀ ପତ୍ର ଚୋବେଇଲେ ହବ, କାହିଁକି ନା ଆପଣଙ୍କ ପେଟ ଯେହେତୁ ଫାଙ୍କା ଅଛି, କିଛି ଖାଇନାହାନ୍ତି କହୁଛନ୍ତି।
ଏବେ ତ ଖାଇଛି ନା, ମୁଁ ଚା ଖାଇଛି। ଲେଟରେ ଆଜି ଭାତ ଖାଇଛି। ପେଟରେ ଅଛି ସବୁ।
ଆଚ୍ଛା ତାହେଲେ ସକାଳୁ କାହା ସକାଳୁ ଏଇ ସୁନ୍ଦର ସେଇଥିରେ ମଗେଇ ଦିଅନ୍ତୁ ତୁଳସୀ ପତ୍ର, ଅଦା ତୁଳସୀ ପତ୍ର। ପୁରା ମାନେ, ପାଟି ଭିତରେ ପାନ ଭଳିଆ ବହୁତ ଗୁଡେ ପୁରେଇକି ଚୋବାନ୍ତୁ, ଚୋବେଇକି ତା ରସ ଢ଼ୋକନ୍ତୁ। ନିଜେ ଖାଆନ୍ତୁ ନିଜ ଛୁଆ ମାନଙ୍କୁ ଦିଅନ୍ତୁ ବାହାର ଯୋଉ ଆମର ଔଷଧ ତାକୁ ଟିକେ ଦବା କମ କରିକି ଏଗୁଡା ସବୁ ଖାଆନ୍ତୁ, ଆପ ସମସ୍ତଙ୍କ ଦେହ ଭଲ ରହିବ।
ହଁ।
କାହିଁକି ନା ଯେହେତୁ ପାଣି ପାଗ
ବୋଉ ଆସି ନଥିଲେ ତ ବୋଉ ସିଆଡେ ରହିଥିଲେ। ଆଉ ଜୁସ୍ କରି ଦେଇଥିଲେ କଲରା ଜୁସ୍ କାଲି ଦେଇଥିଲେ ଆଜି ଆଉ ଭୁଲି ଯାଇଛନ୍ତି ମୋ କଥା ଦେଇ ନାହାନ୍ତି। ତେଣୁ ମୁଁ ଆଉ ଖାଇପାରିନି, ଖାଇପାରିନି ମେଡିସିନ ଖାଲି ସବୁ ତକ ଖାଇଦେଇଛି।
ନାଇଁ ଯେତେ ଔଷଧ ର ଉଁ ବ୍ୟବହାର ଟି ମାତ୍ରା ଟିକେ କମେଇକି ଧର ଆପଣଙ୍କର ଯଉ ବି ପି ସବୁବେଳେ ହାଇ ରହୁଚି ସଜନା ପତ୍ର ତ ସେଠି ମିଳୁଥିବ ନିଶ୍ଚିନ୍ତ ଭାବରେ।
ସଜନା ପତ୍ର ହଁ।
ସଜନା ପତ୍ର ଆଣକି ତାକୁ ବାଛି ବୁଛିି କି ଫ୍ରିଜରେ ରଖିଦେବେ, ସେମିତି ରଖିଲେ ସବୁ ଡାଙ୍ଗ ସହିତ ଶୁଖିଯିବ ସେଥିପାଇଁ। ପତ୍ର ବାଛିକି ଫ୍ରିଜରେ ରଖିଦେବେ, କିଛିଟା କିଛିଟା ପତ୍ର ଆଣିକି ସିଝେଇକି ତାର ଗ୍ରୀନ୍ ଉଁ ନେ ଯୋଉ ସବୁଜ ରଙ୍ଗ ପାଣି ହେଇଗଲା, ପରେ ତାକୁ ପିଇବେ। ଚାହା ଭଳିଆ କପେ କପେ।
ହୁଁ।
ସକାଳୁ ଗୋଟେ କପ ପିଅନ୍ତୁ। କି ନଅଟା ଦଶଟା ବେଳକୁ ଖାଇସାରି ଗୋଟେ କପ୍ ପିଅନ୍ତୁ। ଲୁଣ ର ମାତ୍ରା କମ କରି ଦିଅନ୍ତୁ ଦେଖିବା ଆପଣଙ୍କର ଅ ଯୋଉଁ ବ୍ଲଡ ପ୍ରେସର ବା ରକ୍ତ ଚାପଟା ନିୟନ୍ତ୍ରଣରେ ରହିବ। ଆଉ ଯୋଉଠି କମିଯିବ ସେଠି ପିଇବା ବି ଟି କେ କମେଇ ଦେବେ ହୁଁ ଆଉ ଆମର ଯୋଉ ବୁ ଭୃସଙ୍ଗ ପତ୍ର କହୁଛି ଭୃସଙ୍ଗ ପତ୍ରଟା ହଉଛି ଏ ଲିମ୍ବର କାମ ଯାହା ଭୂସଙ୍ଗ ପତ୍ରର କାମ ମଧ୍ୟ ସେୟା କିନ୍ତୁ ତାହା ସ୍ଵାଦ ପାଟିକୁ ପି ତା ଆର ସ୍ଵାଦ ପାଟିକୁ ମିଠା ଭୁସଙ୍ଗ ପତ୍ରର ସ୍ଵାଦ ମିଠା। ଆଉ ଯେତେ ଚେଷ୍ଟା କରିବେ ଭୂଷଙ୍ଗ ପତ୍ର ଟିକେ ଖାଆନ୍ତୁ।
ପତ୍ର। ଏସବୁ ଖାଉଛି ଆଉ ବେଲପତ୍ର ବି ମଝିରେ ମଝିରେ ଖାଏ।
ନା ମଝିରେ ମଝିରେ ନୁହଁ ଗୋଟେ ଗୋଟେ ସମୟ ନିର୍ଦ୍ଧାରି ତ ରଖନ୍ତୁ ଆଜି ବେଲପତ୍ର କାଲି ସଜନା ପତ୍ର ତାପର ଦିନ ଅ ତୁଳସୀ ପତ୍ର। ଏପରି ଅ ମାନେ ଆ ଆୟୁର୍ବେଦିକ ଜିନିଷ ସବୁ ପ୍ରାକୃତିକ ଜିନିଷ ଖାଇବାକୁ କୁ ଚେଷ୍ଟା କରନ୍ତୁ। ଗୋଟେ ସନ୍ତୁଳିତ ମ ସ୍ଥାନରେ ସବୁ ଜିନିଷ ମାନେ ସନ୍ତୁଳିତ ସମୟରେ ଖାଇଲେ। ମାନେ ଉମ ସୋମବାର ଏଇଟା ମଙ୍ଗଳବାର ଏଇଟା ବୁଧବାର ଏଇଟା ପୁଣି ତାପରେ ସୋମବାର ଏଇଟା ମଙ୍ଗଳବାର ଏଇଟା ବୁଧବାର ଏଇଟା ଏମିତି ବାରମ୍ବାର ଖାଇଲେ। ଆପଣଙ୍କର ସବୁ ଜିନିଷ ନିୟନ୍ତ୍ରଣରେ ରହିବ ସକାଳୁ ଟିକେ ଚାଲିବାକୁ ଅଭ୍ୟାସ କରନ୍ତୁ ଆପଣଙ୍କୁ ଭଲ ଲାଗିବ ଏ ସବୁ କରିଲେ ଶରୀର ଟା ସୁସ୍ଥ ରହିବ।
ସକାଳୁ ନିଜେ ଚାଲିବାକୁ ଯାଆନ୍ତୁ ନିଜ ପୁଅକୁ ଟିକେ ଘୋଷାଡିକି ନିଅନ୍ତୁ ଚାଲିବା ପାଇଁ
ହଁ ପୁଅକୁ ଟିକେ ଦୌଡେଇବା ପୁଅକୁ ଦୌଡିବାକୁ ଛାଡନ୍ତୁ। ପୁଅ କୁ କୁହନ୍ତୁ ମୁଁ ଶହେ ମିଟର ଯିବା ଭିତରେ ଯେମିତି ତମେ ଉମ ଦୁଇଶହ ମିଟର ଦୌଡିକି ଆସି ସା ଥିବ ଏକଥା କୁହନ୍ତୁ କାହିଁକିନା ପୁଅ ବସି ବସି ତାଙ୍କର ବି ଚର୍ବି ବଢୁ ଭଲ ନୁହଁ। ସେ ବାରମ୍ବାର ଦୋକାନରେ ବସ ଥିଲେ ନା ସେ ଠିଆ ହେଇକି କିଛି ଏତେ କାମ କରୁନାହାନ୍ତି ବସିକି କାମ କରିବାକୁ ପଡୁଛି ଯାହା ଫଳରେ ଚର୍ମି ଜ ପେଟ ପାଖରେ ଚର୍ବି ଜମି ଯାଉଛି।
ହଁ।
ଆଉ କଣ କହୁଛନ୍ତି? ଏ ତ ଗଲା ସ୍ୱାସ୍ଥ୍ୟ ସମସ୍ୟା ସବୁ ଜାଣିପାରିଲେ। ସବୁ କଥା କହୁଛନ୍ତି। ଆଉ ଆପଣ ଏବେ ତାହେଲେ କଟକ ଯିବେ।
ଆଜ୍ଞା ମୁଁ ଏବେ ବାହାରୁଛି ଯିବା ପାଇଁ ବାହାରିକି ବସିଛି କେବଳ ଅପେକ୍ଷା କରୁଛୁ। ତାଙ୍କ ବାପା ଆସିଲେ ଆମେ ଯିବା।
ଶୁଭ ମୁହୂର୍ତ୍ତ ଟିକେ ବାହାର କର।
ବିବାହ ପାଇଁ ହଁ ମୁଁ ନିଶ୍ଚିନ୍ତ ଜଣେ ଜ୍ୟୋତିଷଙ୍କୁ ପ ପଚାରିକି ବୁଝିବି ଶୁଭ ମୁହୂର୍ତ୍ତ ଟି ବାହାର କରିବି। କାହିଁକି ନା ଆପଣଙ୍କ ପୁଅର ବିବାହ ହେଲେ ଯାଇକି ମୋ ପୁଅର ବ୍ରତ ଘରଟି ହେଇପାରିବ।
ମୁଁ କଣ କରିବି? ମୁଁ ଚାହୁଁଛି କେମିତି ବାହାଘରଟି ସରିଗଲେ ମୁଁ ଟିକେ ନିଶ୍ଚିନ୍ତ ହେବି ବହୁ ପରସା ଖାଇବି। ସୁସ୍ଥ ସବଳ ହେବି।
ଆପଣ ସେଇ କଥା ଆପଣଙ୍କ ପୁଅକୁ କୁହନ୍ତୁ ଯେ କି ଭଣଜାର ବ୍ରତ ଘର କରିବାକୁ ସେମାନେ ବ୍ୟସ୍ତ ହଉଛନ୍ତି ଯେତେ ଜଲଦି ପାରୁଛି ବାହା ହେଇଯାଉ ନହେଲେ କିଏ କରିବ ବ୍ରତଘର? ଆଉ ବ୍ରତ ହେଲା ବେଳକୁ ବୟସ ବଢି ଯାଇଥିବ।
ସିଏ ଖାଲି ଡେରି ହଉ କି ହଉ ମତେ ତିରିଶ ଶ ବର୍ଷ ହଉ ଅଠେଇଶି ବର୍ଷ ହଉ
ନାଇଁ ନାଇଁ ଏତେ ବର୍ଷ ହେଲା ବେଳକୁ ମୋ ପୁଅର ବୟସ ଗଡିି ଯାଉଛି ସେ ବଡ ପିଲା ହେଇଯାଇଥିବ ବଡ ଭଳିଆ ଦେଖାଯାଉଥିବ ଭଲ ଶୋଭା ପାଇବନି ଯୋଉ ବର୍ଷରେ ବ୍ରହ୍ମଚାରୀ ଦେଖାଯିବା କଥା ସେ ସେଇ ବର୍ଷରେ ହବ ନା ଯୋଉ ବ୍ରାହ୍ମଣ ଯୋଉ ଆମର କଣ ବାମନ ବେଶ ଧରିବ ନା ଆଉ ବଡ ହେଇଗଲେ ଧରିଲେ କଣ ଶୋଭା ପାଇବ। ବ୍ରତନ ପକେଇଲେ ସେ ଯାହା ପୂଜା କରୁଛି ତାର ଠାକୁରଙ୍କ ପାଖକୁ ଯାଉନଥିବ ପୂଜା କର୍ମଫଳତାର କେତେ ଠାକୁରଙ୍କୁ ଡା କକୁୁଛି ନା।
ହୁଁ ହୁଁ,
ଠାକୁରଙ୍କୁ ପୂଜା କରୁଛି ଏତେ କରୁଛି ଆଉ ସେଥିପାଇଁ ଆମେ ବ୍ୟସ୍ତ ହଉଛୁ ଯେ କି କାନ୍ଧରେ ପଇତାଟେ ପକ ପକେଇଦେଲେ ସ ତାର ଯେମତି ଠାକୁର ପୂଜା କରୁଚି ସେମିତି କରୁଥିବ।
ଠିକ ଅଛି ମୁଁ ଚିନ୍ତା କରିଛି ମ୍ୟାରେଜ କରେଇଦି ବାହାଘର କରେଇଦେବି ବୋଲି।
ଟିକେ ଘରେ ସମସ୍ତଙ୍କ ସହିତ ତମେ କଥା ହେଇଯାଅ ମୁଁ ଯାଉଛି ଏବେ ସେ ଜ୍ୟୋତିଷଙ୍କୁ ଫଫୋନ କରିବି ହେଲା ମୁ ସେ ଜୋତିଶଙ୍କୁ ଫୋନ କରିକି ତମକୁ ଫୋନ କରୁଛି ହେଲା।
ହଉ,
ହଉ ରଖୁଛି ହଆଁ
ଧନ୍ୟବାଦ ଆପଣଙ୍କ ସହିତ କଥା ହିଁ ବହୁତ ଭଲ ଲାଗିଲା ଧନ୍ୟବାଦ।